କିନ୍ତୁ କିମ୍
ହୁଁ ବହୁତ ଭଲରେ ଅଛି ତୁମେ କେମିତି ଅଛ?
ମୁଁ ବି ଭଲରେ ଅଛି।
ଭଲରେ ଅଛି।
ଆଉ କଣ କରୁଛ? ଆଉ କଣ କରୁଛ ତମେ?
କଣ କରିବି ଜଷ୍ଟ ଖାଇକି ଉଠିଲି ଆଉ।
ଆଚ୍ଛା ଆଚ୍ଛା କଁ ଆଚ୍ଛା କଣ ସବୁ ଖାଇଲ?
ବର୍ତ୍ତମାନ ଖାଇଲି।
ଆଁ।
ହାଲୋ।
ହଁ କଁ ଖାଇଲ।
ମୁଁ କହିଲି ବର୍ତ୍ତ ବର୍ତ୍ତମାନ ଖାଇଲି ଭାତ।
ଆଚ୍ଛା।
ଆ ଆଉ ତୁମେ?
ମୁଁ ବି ସେଇ ଭାତ ଖାଇକି ଆଇଲି।
ପଖାଳ ନା ଗରମ।
ନା ମୁଁ ଆଜି ଗରମ ଖାଇଲି ତମେ ପଖାଳ ନା।
ହୁଁ। ସକାଳେ କଣ ଜଳଖିଆ କରିଥିଲ?
ସକାଳେ ରୁଟି ଖାଇଥିଲି। ଅଣ୍ଡା ଭୁଜିଆ ଖାଇଥିଲି। ଏଇ ସବୁ ଆଉ।
ଆଚ୍ଛା।
ହୁଁ।
ଆଉ ଆଛା ତୁମ ତୁମ ଘର ଠାରୁ। ଆ ମାନେ ଏନ ଏଚ କେତେ ବାଟ ହବ?
ଆମ ଘର ଟୁ ଏନ ଏଚ ହବ ଗୋଟେ, ଦି କିଲୋମିଟର ଆଉ।
ଆଚ୍ଛା ତୁମେ ଯାଅ ନା। ସେଠି ମାର୍କେଟ ଅଛି କି ପାଖରେ? ସେଠି ଯାଅ କିଛି ପାର୍କ ପାର୍କ ଅଛି ତୁମ ଘର ପାଖରେ?
ହଁ ଛୋଟ ମୋଟ ପାର୍କ ଅଛି ଆଉ।
ଆଛା ସେଠିକି ଯାଅ?
ହୁଁ କେତେ ବେଳେ କେମିତି ଯାଏ ମୁଁ ସଦାବେଳେ ବୁଲ ନା।
ଆଚ୍ଛା।
ହୁଁ।
ନା ଆମ ଆଡେ ଅଛି ଯେ ପାର୍କ କିନ୍ତୁ ଟାଇମ ହୁଏନି ଯିବା ପାଇଁ ଆଉ।
ଉଁ ହୁଁ।
ହୁଁ।
ଆଉ କୁହ କଣ ଖବର?
ହୁଁ ଖବର ସବୁ ଭଲ ଅଛି। ଉଁ।
ସକାଳେ କଁ ଖାଇଥିଲ?
ହୁଁ ସକାଳ ବିିସ୍କୁଟ ଖାଇଥିଲି ବିିସ୍କୁଟ ଖାଇଥିଲି। ଆଉ। ନାଇଁ ମୁଁ ରୁଟି ମୁଁ ଖାଏନି ଅଏ ମତେ ଭଲ ଲାଗେନା ରୁଟି ଖାଇବା। ତ କେବେ କେମିତି ଏମତି ଯଦି ଇମ୍ପୋର୍ଟାଣ୍ଟ ଦରକାର ପଡେ ତ ରୁଟି ଖାଇଦିଏ। ନ ନାହିଁ ଆଉ ଖାଏ ନା ରୁଟି ହାଲୁଆ ଖାଏ।
ହୁଁ।
ହଁ ସକାଳୁ ହାଲୁଆ ଖାଏ ବିସ୍କୁଟ ବି ଖାଏ। ଆଉ କେତେବେଳେ କେମିତି ଫଳ ବି ଖାଇଦିଏ।
ହୁଁ।
ଏଇଆ ସବୁ ଖା ଏଇଆ ସବୁ ଖାଏ ଆଉ ମାନେ ସବୁ ଦିନ ସବୁବେଳେ ସମାନ ନୁହଁ ନା।
ହୁଁ, ହୁଁ।
ହୁଁ ଯେତେ ବେଳେ ଯୋଉଟା ମିଳିଲା ସେତେ ବେଳେ ସେଟା ଖିଆହେଲା ଆଉ।
ଉୁଁ ହୁଁ।
ଏ ତୁମର ଫଳ ଭିତରେ କୋଉ ଫଳ ଟା ବହୁତ ପସନ୍ଦ।
ଫଳରେ
ହୁଁ।
ମତେ ଋତୁ ନେଇକି ଫଳ ପସନ୍ଦ ଲାଗେ।
ଆଛା ବର୍ଷା ଦିନେ କୋଉ ଫଳଟା ଭଲ ଲାଗେ?
ବର୍ଷା ଦିନରେ ଯୋଉ ଫଳ ହୁଏ।
ଆଚ୍ଛା ଆକ୍ଚୁଆଲି କହିବାକୁ ଗଲେ ତୁମର ସବୁ ଫଳ ପସନ୍ଦ। ହୁଁ।
ତମୁକୁ କୋଉ ଫଳଟା ପସନ୍ଦ ତମୁକୁ କୋଉ
ମତେ ସବୁ। ସେନ୍ତି ପଟିଗ୍ ପର୍ଟିଗୁଲାର ନାହିଁ କି ଏଇ ଫଳଟା ପସନ୍ଦ ଏ ଫଳଟା ପସନ୍ଦ ନୁହଁ। ସେମତି ମୋର ଦ୍ଵାରା ହି ନାଇଁ ସବୁ ଫଳ ପସନ୍ଦ।
ଅଁ ହଁ।
ହୁଁ।
ଆଉ ଚାରଟାଡେ କୁଆଡେ କଁ ଯିବ ବୁଲିଆକୁ ପ୍ଲାନ୍?
ହୁଁ ସେ ଯିବି ଏଇ କୁଆଡେ ଯିବି ଗରମ ହଉଛି ମାନେ ପ୍ରବଳ ଗରମ ହଉଛି ନା। କୁଆଡେ ଯିବି ସେଇ ଏଇଠି ଘରେ ଛାଇ ହେଇଗଲେ ବି ଗୁଳୁଗୁଳିଟା ହଉଚି ନା ତୁମ ଆଡେ ହଉନି କି?
ହୁଁ ଆମ ଆଡେ ଟିକେ ଏଇକ୍ଷିଣା ପବନ ଦଉଚି ଥଣ୍ଡା ପବନ।
ଆଚ୍ଛା।
ହୁଁ।
ନାଇଁ ଆମ ଆଡେ ପବନ ନାହିଁ ତ ଖରା ପ୍ରବଳ ହଉଚି। ଏଠି ଆମର ଫ୍ୟାନ୍ ଫ୍ୟାନ୍ ବି ଚା ଅଛି ଚାଲୁଚି ତ ପ୍ୟାନ୍ କାଟୁ କରୁନି ଯେଉ ଭଳିଆ ରେଞ୍ଜର ଗରମ ହଉଛି ବୁଝ ପାଇଲ କି?
ହୁଁ ହୁଁ।
ହୁଁ।
ଏଇ ଗରମରେ ଟୋଟାଲ ପ୍ରାୟେ
ମାନେ ପ୍ରବଳ ଗରମ।
ଉଁ।
ଆଉ ବର୍ଷା ଯଦି ହୁଅନ୍ତା କେତେ ବଢିଆ ହୁଅନ୍ତା ନାଇଁ କି?
ହୁଁ ଭଲ ଲାଗନ୍ତା।
ହୁଁ।
ହୁଁ।
ଆହୁ କଣ କୁଅ?
ଆଉ ଘରେ କଁ କରୁଛନ୍ତି ଘରେ ସବୁ ସ୍ କଁ ଦେହ ଫେହ ଭଲ ନା?
ହୁଁ ସମସ୍ତଙ୍କର ଦେହ ଭଲ ଅଛି।
ଉଁ
ସମସ୍ତଙ୍କର ଭଲ ତୁମ ଘରେ କେମତି କଣ ଅଛନ୍ତି?
ସବୁ ଭଲ।
ଆଛା ମେନ୍ ମେନ୍ ହଉଚି କଁ ଜାଣିଚ ନା ଏବେ ଯୋଉ
ହୁଁ।
ଓ ଖରା ହଉନି ମାନେ ପ୍ରବଳ ଗରମ ହଉଚି ନା ସେଇଟା ପୁରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦଉଛି।
ସମସ୍ତିଙ୍କର ନା।
ହୁଁ। ନାଇଁ ଶୁଲୁ ଆଉ ଗୋଟେ କଥା କହିଆକୁ ଗଲେ ବି ମାନେ ଗୋଟିଏ ଏ ସିଜନ୍ ନେଇକି ଚଳି ହବନି ନା।
ହୁଁ।
ସବୁ ସବୁ ସିଜନ୍ ଦରକାର
ହଁ ହଁ
ହୁଁ
ଗୋଟେ କି ସିଜିନରେ କେହି ଚଢି ପାରିବନି
ଚଳି ହବନି ଯଦି ଖାଲି ବର୍ଷା ହବ ଯଦି ଏ କିଛି ହେଇପାରିବନି ଯଦି ଖାଲି ଖରା ହବ ବି କିଛି ହେଇପାରିବନି। କି ଖାଲି ଶୀତ ହେଲା ବି କିଛି ହେଇପାରିବନି ମାନେ ଏମିତି ଏମିତି ଇଏ ହେଇଯାଉଛି ଆଉ
ହୁଁ
ଆଉ ତୁମର ପ୍ଲାନିଂ କଣ ଅଛି ଚାରିଟା ବେଳକୁ କୁଆଡେ ଯିବ?
ଚାରିଟା ବେଳେ ଦେଖିବା ଆଜି ତ ସେମିତି ବିଶେଷ କିଛି ପ୍ଲାନିଂ ନାହିଁ ପଳେଇବା ଟିକେ ଟାଉନ ଉ ଛକଆଡ଼କୁ ବୁଲି ଆସିବା।
ହଁ
ହୁଁ
ଦେନ୍ ଗୋ
ଆଉ ତମ ଦିନ ଟା କେମିତି କଣ ଯାଉଛି କୁହ?
ମୋର ଦିନ
ହୁଁ
ମୋର ଦିନ ତ ମୁଁ ତ ଛଅଟାରେ ଉଠେ ଜାଣିଛ ଉ ହୁଁ ଉଠିବା ପରେ ନିତ୍ୟକର୍ମ କରେ ଦାନ୍ତ ଘସେ ସ୍ନାନ ବି କରିଦିଏ ତାପରେ ସକାଳେ ଜଳଖିଆ ବି କରେ।
ହୁଁ
ତାପରେ ପ୍ରତିଦିନ ବିଭିନ୍ନ ପ୍ରକାରର ଜଳଖିଆ କରେ ବିଭିନ୍ନ ପ୍ରକାରର ମାନେ ଜାଗା ବୁଲିବାକୁ ହିଁ ମତେ ପସନ୍ଦ ଲାଗେ।
ହୁଁ
ଅ ହୁଁ ସକାଳ ଆଠଟାରେ ଏ ଆଠ ତରେ ମାନେ ମୋର ମନ ହେଲେ
ହୁଁ ହୁଁ
ଆକ୍ଚୁଲି କହିବା ଗଲେ ବୁଲିବାକୁ ହିଁ ମତେ ବହୁତ ପସନ୍ଦ ଲାଗେ।
ହୁଁ ମତେ ବି ବହୁତ ଭଲ ଲାଗେ ବୁଲିବାକୁ।
ହୁଁ ଯଦି ବୁଲିବି ଏ ଏମତି ମାନେ ସକାଳେ କେତେବେଳେ କେ ଏମିତି ଏମତି ଯାଏ ସବୁଦିନ ଯାଏନି କେତେବେଳେ କେମିତି ଯାଏ। କିନ୍ତୁ ଏକୁଟିଆ ବୁଲିବାକୁ ମ ଜମା ଭଲ ଲାଗିବନି।
ହୁଁ ଏକୁଟିଆ ଭଲ ଲାଗେନି
ଅଉ ଗୋଟେ ଅଗ ଅବାଗିଆ ଗୋଟେ ଲାଗିବ
କାହାକୁ ଜଣଙ୍କ ଜଣଙ୍କ ସାଙ୍ଗରେ ନେଇକି ଯିବ
ହୁଁ ତ ଭଲ
ଉ ହୁ
ମୁଁ ଏମତି ମୁଁ ଯ ସେମତି ଯେତେ ଥର ଯାଇଛି ସବୁ ସାଙ୍ଗ ପିଲାଙ୍କୁ ନେଇଯାଇଛି।
ନେଟୱାର୍କ ଇସୁ ହଉଛି ବୋଧେ ତମର ଟିକେ?
କୋଉଠି ତୁମେ ଏବେ ଅଛ କି? ନେଟୱାର୍କ ଇସୁ ହଉଛି ନା? ନେ
ଅ ଆମ୍ଭ ଆମ୍ ଆମ୍ବ ଖାଇବାକୁ ଭଲ ଲାଗେ ନା ତମକୁ ଆମ?
ହଁ।
ପାଚିଲା ଆଉ ଗୋଟେ ଆମ୍ବ ଅଛି ଜାଣିଛ ନା ଯୋଉ କଞ୍ଚା ଖାଆନ୍ତି। କାକୁଡି ବାଗିଆ ଲାଗିବ ଚୋବେଇଲା ବେଳେ।
ସେଟା କାକୁଡି ଆମ୍ବ ସେଟା ତା ଚୋପା ସହିତ। ଖାଇଦବ ମାନେ କିଛି ଲାଗିବନି ପୁରା ଅଛି ଗଛ ଅଛି ଏଇଠି ଆମର ଆମ୍ବ ବଗିଚା ଅଛି।
ତମର।
ହୁଁ ନା ଆମ ଏପଟେ ଆମର ନୁହଁ ପର୍ଟିକୁଲାର୍ ଆମର ନୁହଁ। ଆମ ଏପଟେ ଆଉ।
ଓହୋ ଯାଉଥିବ ଆମ୍ବ ଆଣୁଥିବା।
ଆଁ?
ବୁଲିବାକୁ ତ ଯାଉଥିବ ସେ ବଗିଚାକୁ।
ହଁ ଏବେ ବି ସେଠି ଆମ୍ବ ହେଇଛି ମାନେ ସବୁ ମାନେ ପ୍ରାୟତଃ ଏବେ। ଏ ସତୁରି ପରସେଣ୍ଟ୍। ନା ଲବେପରସେଣ୍ଟ୍ ଆମ୍ବ ଗଛରେ ଆମ୍ବ ନାହିଁ କିନ୍ତୁ ଏଠି ଅଛି ଆମ୍ବ।
ହୁଁ।
ଭଲ ଲାଗେ ଯେ ସେ ଆମ୍ବ ଟା ଯୋଉ ତା ଚୋପା ସହିତ ଖାଇବା। ହଁ ତା ଚୋପା ସହିତ ଖାଇଦବ କିଛି ଲାଗିବନି ମାନେ ସବୁ ମାନେ। ଏ ଚୋପା ଛଡେଇକି ଖାଇଲେ ଯେମିତି ଲାଗିବ ଚୋପା ଥିଲେ ବି ସେଇଭଳିଆ ଲାଗିବ।
ପୁରା କାକୁଡି ବାଗିଆ ଲାଗେ ପା।
ହଁ।
ଏଇୟା ଆଉ।
ହୁଁ। ଆଉ ରାତି ବି ତ ରୁଟି ଖାଉଥିବ।
ରାତିରେ ନା ରୁଟି ନୁହଁ ଭାତ ହୁଏ। ରୁଟି ଖାଇକି ରହିହବନି ଗରମରେ ଏତେ ନିଦ ହବନି ନା। ସେଇଥିପାଇଁ।
ନା ଆମର ରୁଟି ଖାଆନ୍ତି।
ରୁଟି ଖାଆନ୍ତି।
ହୁଁ।
ଆଚ୍ଛା। ଆଉ। ହଁ
ଆଉ ସବୁ ଭଲ ତମର କୁହ।
ହୁଁ ଆମର ତ ସବୁ ଭଲ ଆଉ କିଛି କିଛି ବି ଖରାପ ନାହିଁ। ସବୁ ଭଲ ହୁଁ।
ହଁ ଭଲ ଥାଉ ସଦାବେଳେ।
ହୁଁ ହୁଁ।
ଏଇ ଯୋଉ ଗରମ ଯୋଉ ହଉଛି ଘରେ ରହି ଦଉନି।
ଗରମ ନା ହଁ ଗରମ କଥା।
ହୁଁ।
ମୁଁ ସେମିତି ଗୋଟେ ଗଲି ମାର୍କେଟ ଟିକେ ଯାଇଥିଲି ଟି ଆଜି। ଗୋଟେ ଫ୍ୟାନଟେ ନେଇ ଆଇଛି ଏ ଗରମ ପାଇଁ।
ଏ ଟେବୁଲ୍ ଫ୍ୟାନ୍।
ଯୋଉଟା ନାଇଁ ଗୋଟେ ସୋଲାର୍ ଫ୍ୟାନ ଛୋଟଟେ।
ହୁଁ ହୁଁ।
ଚାଲିବ ସୋଲାର୍ ରେ ଚାଲିବ ଆଉ।
ଓ ସୋଲାର୍ ରେ ଚାଲିବ ଲାଇଟରେ ଚାଲିବ ନା ସୋଲାର୍ ରେ।
ହୁଁ ସୋଲାରରେ ଚାଲିବ ସୋଲାର ରେ ଅଛି।
ହୁଁ।
ହୁଁ।
ହଉ ହେଲା ଆରାମସେ ଶୋଇବ ସୋଲାର ଫ୍ୟାନ୍ ନେଇ ଆସିଲଣି ଆଉ।
ଓ ହୋ ହଁ। ଏ ଗୋଟେ ଛୋଟ ଛୋଟ ପ୍ୟାନେଲ ହଁ ସେ ଛୋଟ ଛୋଟ ପ୍ୟାନେଲ ଥିଲା ନା। ମୋ ପାଖରେ ଆଗରୁ ତ ସେଇଟାକୁ ମୁଁ ଲଗେଇକି ମୁଖ ମାନେ ପୁର ମୋ ମାଇଣ୍ଡ ଟେ ଆସିଲା। କଣ ଗୋଟେ କରିବା? ସେଇଟା ଇଏ କରିକି ଗୋଟେ ମୁ କହିଲି ଦେଖିବ ଗୋଟେ ଫ୍ୟାନ ଆଣି ଦେ ସୋଲାର ଚାଲୁଚି ନା ନାଇଁ। ଯ ଗୋଟେ ଫ୍ୟାନ ଆଣିକି ଲଗେଇଲେ ତା ସହିତ କନେକ୍ସନ କଲି ଚାଲିଲା। ଚାଲିଲା ମାନେ ଏବେସ ଫ୍ୟାନ ଟା ଲଗେଇଚି ଆଉ ବସିଚି ଲଗେଇନି।
ଓହୋ।
ହଁ। ଆଉ ତୁମ ଆଡେ ବର୍ଷା ହେଇଥିଲାଲ କାଲି?
ହୁଁ ନା ହେଇନି ଉଠେଇଥିଲ କିନ୍ତୁ।
ହେଇନି।
ତମର ସାରେ ହେଇଥିଲ କି?
ଆମ ଆଡେ ହେଇଥିଲା ଝିପିଝିପି ହେଉଥିଲା ଆଉ। କାଉଁଳି ଥିଲା ପାଗ କାଉଁଳି ଥିଲା। ଝିପି ଝିପି ବର୍ଷା ବି ହଉଥିଲା। ତମର ସେପଟେ ତ ଫାଙ୍କା ନା କଣ?
ହଁ ସେଟା ଫା
ତମର ସେପଟେ ତ ଫାଙ୍କା ଏବେ ବେ